ହାଲୋ ହାଲୋ।
କଣ କରୁଚ? ହାଲୋ। ତମର ନେଟୱାର୍କ ହଉନି ବୋଧେ ଆସ ଟିକେ ନେଟୱାର୍କ ଜେଗାକୁ।
ହ୍ୟାଲୋ।
ହଁ ମୁଁ କହିଲି କଣ କରୁଚ?
ଆରେ ନାଇଁ ନାଇଁ ଏଇ ବ୍ଲୁ ଟୁଥ ଟା ଲଗେଇଚି ତ ସେଇଥିପାଇଁ ଶୁୁଭୁନ ନଥିଲା।
ଓହୋ, ବ୍ଲୁଟୁଥ ରେ?
ହୁଁ।
ବ୍ଲୁଟୁଥ ଟା ଖୋଲିକି କଥା ହଉନ।
ହଁ ହଁ ଖୋଲିଲି ବା।
ହୁଁ, ଆଉ କଣ କରୁଥିଲ କଣ? ହଁ ହଁ ଶୁଭିଲା।
ଏଇ
ଆଉ କଣ କରୁଥିଲ? କଣ ରୋଷେଇ ବା ଆଜି?
ଆଜି, ଆଜି ତ ରବିବାର ଅଛି ନନ୍‌ଭେଜ ହଉଚି ଆଉ।
ତମେ ରବିବାରେ ନନ୍‌ଭେଜ ଖାଅ?
ହୁଁ।
ଅଁ ହ।
ତମେ ଖାଅନି କି?
ନାଇ ଆମେ, ହଁ ମୁଁ ଆଇଁଷ ଖାଏ ଯେ ଏଇଆ ଆଉ, ଏବେ କେତେ ଜଣ ଖାଉନାହାନ୍ତି ନା ରବିବାରେ ସୂର୍ଯ୍ୟଙ୍କ ପୂଜା ବୋଲି।
ହଁ ସେ ପାଳୁଛନ୍ତି ମୁଁ ଆଉ ରବିବାର ଟା ମୁଁ ଖାଏ।
ହଁ ଆମେ ବି ଖାଉ ବା।
ହୁଁ।
କଣ ଆଇଁଷ ଆଜି?
ଆଜି ବେଶୀ କିଛି ଆଣିଆକୁ ଟାଇମ୍ ହେଲାନି ଅଣ୍ଡା। ଅଣ୍ଡା ତରକାରୀ ହେଇଚି ଆଉ।
ଅଣ୍ଡା ତରକାରୀ?
ହୁଁ।
ମାନେ ଅଣ୍ଡା ଟା ତମେ ଏମତି କଞ୍ଚା କରୁଚ ନା ଏମତି ମାନେ ଭାଜିକି କରୁଛ?
ନା ନା ମୁଁ ଅଣ୍ଡା ଭାଜିିକି କରେ ଏମିତି କଞ୍ଚା ମତେ ଟିକେ ଅବଗିଆ ଲାଗେ।
ନାଇଁ ନାଇଁ କଞ୍ଚା ମାନେ କଣ କହିଲ ମୁଁ କହୁଚି ଯୋଉ ଅଣ୍ଡା ଟା ସିଝା ହେଇସାରିକି ଯୋଉ ପିସ୍ ପିସ୍ ମାନେ ଏମତି ଟିକେ ଟିକେ ଛୁରୀରେ ଟିକେ ଟିକେ କାଟିକି ଡାଇରେକ୍ଟ ପକେଇ ଦିଅନ୍ତିନି ଆଉ ଏତେ ଭାଜନ୍ତିନି।
ନା ନା ସେମିତି ନାଇଁ ମୁଁ ଟିକେ ଭାଜିକି କରେ। ସେମିତି କଞ୍ଚା ପକେଇଲେ ଆଉ ଆମ ଘରେ କେହି ଖାଇବେନି।
ହଁ ନାଇଁ ଏବେ ଯୋଉ ହଷ୍ଟେଲ ରେ ରହୁଛନ୍ତି ପିଲାମାନେ ସବୁ ସେମାନେ। ଜଲଦି ହବା ପାଇଁ ସେମିତି କରିଦଉଛନ୍ତି ଆଉ।
ହଁ। ଏତେ ପିଲା ହେଲାଣି ଆଉ ଭାଜିକି ଆଉ କରିବା ପାଇଁ ବି ଟାଇମ୍ ଦରକାର।
ହୁଁ ଆଉ କଣ? ଆମର ଆଜି ପଖାଳ ଭାତ ହବ। ଆଉ ମାଛ ପିଆଜ ଟମାଟୋ ଦେଇକି ଟିକେ ଭଜା ହବ।
ହୁଁ ହୁଁ।
ଆଉ ମୋ ପାଟି ତ କେମିତି ଗୋଟେ ଖାଇଯାଇଛି ଯେ ମୁଁ ଖାଇ ପାରୁନି କିଛି ଆଉ।
କଣ ପାଇଁ?
କଣ ପେଟ ଗରମ କି ବୋହୁତ୍ ଥଣ୍ଡା ହେଇଗଲା ପେଟ ଥଣ୍ଡା ମୁଣ୍ଡ ଥଣ୍ଡା ସବୁ ହେଇଗଲା କି କଣ? ଆଉ ଗରମ ହେଇ ମାନେ ଯେମତି ପାନ ଖାଇଲେ ଯେମିତି ଛିଡିଯାଏ ସେମତି ପୁରା ଛିଡି ଯାଇଛି ଯେ ଟୋଟାଲି କିଛି ଖାଇ ହଉନି।
ମୋ ପେଟ ଗରମ ରୁ ବୋଧେ ଖରା ଯୋଉ ମଝିରେ ଜବର ହେଲା। ଖାଇବା ପିଇବା ବୋଧେ ଠିକ୍ ସେ କରିନ କି କଣ ସେଇଥିପାଇଁ ହେଇଯାଇଛି ଆଉ।
ହଁ ଏଇ ବାହାଘର ଇଏରେ ଆଉ ଖାଇବା ପିଇବା ଟିକେ ଏପଟ ସେପଟ ଟିକେ ଏପଟ ସେପଟ ହେଇଯାଇଛି କି କଣ ସେଇଥିପାଇଁ ବୋଧେ ହେଇଯାଇଛି କଣ ଆଉ ଟିକେ କିଛି ଖାଇ ପାରୁନି ଟିକେ ରାଗ ଜିନିଷ କି କଣ କିଛି ଖାଇପାରୁନି।
ଆଉ ଟିକେ ଦେଖେଇ ଦେଲନି ଡକ୍ଟରଙ୍କୁ।
ଡକ୍ଟରଙ୍କୁ କଣ ଦେଖେଇବି ଏମତି ମେଡିସିନ କହିକି ଟିକେ ନେଇ ଆସିଛି ଖାଇଦେବି ଆଉ।
ହୁଁ ପାଟିରେ ଟିକେ ମାନେ ଉଷୁମ ଘିଅ ଟିକେ କରିକି ମାର।
ହଁ କାଲି ଟିକେ ଉଷୁମ ଘିଅ ମାରିଥିଲି।
ହୁଁ।
ଆଉ ଆଜି ଆଉ ମାରିବାକୁ ସମୟ ନାହିଁ ଆମର ବା ଆଜି ସ କାଲି ଠାରୁ ଲାଇନି ନାହିଁ ଯେ କୁହନା ଯୋଉ ହଇରାଣ କରୁଛନ୍ତି। ପାୱାର କଟ କରିଦେଇଛନ୍ତି।
ହୁଁ କିନ୍ତୁ ଇଲେକ୍ଟ୍ରିକ ବିଲ୍ ଟାଇମ୍ ଠୁ ଟାଇମ୍ ନେଉଛନ୍ତି।
ହଁ ହଁ ସେଥରେ ଆଉ ଢ଼ିଲା ନାହିଁ ସାଙ୍ଗେ ସାଙ୍ଗେ ଟ୍ୟାକ୍ସ କାଟିଦେବେ। ବିଲ୍ ନେଇଯିବେ ସେଥିରେ ଆଉ ଢିଲା ନାଇଁ। ଟଙ୍କା ଯଦି ଟଙ୍କାଡ ବି ଏପଟ ସେପଟ ହେଇଯିବ ତାକୁ ନେବେ ନାହିଁ।
ଏଇ ଖରା ଦିନରେ ବେଶୀ ଲାଇନ୍ କାଟିବେ।
ଉୁଁ ଖରାଦିନ ଦେଖୁନ ଗୋଟେ ସକାଳୁ କିଏ କଣ କାମ କରିବେ। ହଁ ଆ ସକାଳୁ ଗୋଟେ କାହାର କେତେ କାମ ତମେ ଗୋଟେ ପାୱାର କଟ କାଟିଦେଇକି ବସି ପଡିବ। ଆଉ, ଆଉ ଏମିତି ଆଉ। ଆଉ ଗୋଟେ ଟାଙ୍କିରେ ମାନେ ତୁ ସକାଳୁ ଉଠିବ କି ଟାଙ୍କିକି ପାଣି ଚଲେଇବ କି କଣ
ହୁଁ।
କାଟିକି ବସି ପଡିବେ।
ଆମର ଆମର ବି ସେମିତି କରୁଥିଲେ ଏବେ ଏଇ ଟିକେ ପାଟିିତୁଣ୍ଡ ଗଲା ପରେ? ଆଉ ଏ ଅବିକା ଆଉ କାଟୁନାହାନ୍ତି ସକାଳୁ ସକାଳୁ କାଟୁନାହାନ୍ତି ବାରଟା ବେଳକୁ କାଟୁଛନ୍ତି ଆଉ ଠିକ। ଶୋଇବା ଟାଇମ କି ଆଉ।
ହଁ ସେ ବା ଯୋଉ ହେଲେ ଯେମିତି ହେଲେ ତମକୁ ଟିକେ ହଇରାଣ ନକଲେ ତାଙ୍କ ଭାତ ହଜମ ହବନି। ଇଲେକ୍ଟ୍ରିକ ବାଲା କଣ କମ ଛୋଟିଆ?
ତାପରେ ଲାଇନି ଅବିକା ଆସିଲାଣି ନା ଆସିନି?
ନାଇଁ ବା ଲାଇନି ଆସିନି ଆମେ ଏପଟେ ଆମ ଖୁଡିଙ୍କ ଘର ଆଡକୁ ପଳି ଆସିଛୁ। ତାଙ୍କର ଏପଟେ ଲାଇନି ଅଛି। ଏପଟକୁ ପଳେଇ ଆସଛୁ ଏପଟେ ଆଜି ଗାଧୁଆ ପାଧୁଆ ଖିଆ ପିଆ ଏପଟେ ଆଜି ସବୁ କରିବୁ ଆଉ। ସେ ଟିକେ ଦୂରରେ ରହୁଛନ୍ତି ନା।
ହୁଁ ହୁଁ।
ଆଉ ସେ ତାଙ୍କର ସେପଟ ଫେଜେ ନୁହଁ। ଆମେ ଏପଟକୁ ପଳେଇ ଆସିଛୁ ଲାଇନ ଏପଟେ ଅଛି ବୋଲି ପଳେଇ ଆସିଲୁ ଏଆଡେ ଏଆଡେ ଆଜି ଖାଇବା। ଶୁଖିଲା କରିବୁ ଆଉ ଘରକୁ ଗଲା ବେଳକୁ ଯାଇକି ତିନିଟା ଚାରଟା ଆଉ।
ହୁଁ ଏ ହଇରାଣ ହଇରାଣ ହେବା କଥା ଖାଲି ଆଉ କଣ କରିବା।
ହୁଁ। ଆଉ ଏମିତି କଥା ଆଉ କଣ କରିବା। ଅଣ୍ଡା ତକାରୀ ଆଉ କଣ ଭାତ।
ଏଠି ଭାତ ଆଉ ଭେଣ୍ଡି ଆଳୁ ଭଜା ବସିଛି। ମୁଁ ନନଭେଜ୍ କିନ୍ତୁ ମାମା ଭେଜ୍।
ଅ ହୋ। ଆଉ ସିଏ କଣ ଖାଲି ଭାତ ଭେଣ୍ଡି ଭଜା ଖାଇବେ ଡାଲି ଫାଲି ନାଇଁ। ଶୁଭୁନି ଟିକେ ନେଟୱାର୍କ ଜାଗାକୁ ଆସ।
ହ୍ୟାଲୋ।
ହ୍ୟାଲୋ ହଁ।
ଶୁଭା ଯାଉନି।
ହଁ ହଁ ଶୁଭିଲା ଶୁଭିଲା। ସେ ମଝିରେ ମଝିରେ ଟିକେ ଟିକେ ଦି ସେକେଣ୍ଡ ପାଇଁ କୋଉଠି ଗ୍ୟାପ୍ ହେଇଯାଉଛି।
ହୁଁ।
ମୁଁ କହିଲି ମାମାଙ୍କ ପାଇଁ କଣ ଡାଲି କରିନା ଖାଲି ଭାତ ଭେଣ୍ଡି ଆଳୁ ଭଜା ଖାଇବେ।
ନାଇଁ ସିଏ ମୂଳରୁ ସେତିକି କରିବାକୁ ମନା କରେ ହେଲେ ମୁଁ ଅଛି ତ ସେଥିପାଇଁ ଭେଣ୍ଡିଆଳୁ ଭଜା। କରିବୁ ଡାଲି କରିବ ଆଉ।
ଓହୋ।
ସେ ଏକା ଥିଲେ ମନା କରିବ କିଛି କରନି ମୋ ପାଇଁ।
ଓହୋ। ହଁ ପା ସବୁ ମା ମାନେ ସେଇଆ ସେତେବେଳେ ଛୁଆଙ୍କ ପାଇଁ ଟିକେ କରିବେ ପଛେ ଛୁଆ ଥିଲେ। କିନ୍ତୁ ନିଜେ ଏକୁଟିଆ ଥିଲେ କୋଉଠି ବାଇଗଣ ଟିକେ ପୋଡିଦେବେ ଟମାଟୁ ଟିକେ ପୋଡିଦେବେ। ଆଉ ଟିକେ ଚଟଣି କରିଦେବେ ଭାତ ପଖାଳିକି ଖାଇଦେବେ ମା ମାନଙ୍କର କଣ ଅଛି ଆମେ ତ ସେଇଆ ଆଉ।
ତାର ତ ସବୁବେଳେ ସେଇଆ।
ହୁଁ ମୁଁ ଖାଲି ଟିକେ ବଡି ଚଟଣି ଲଗେଇ ମତେ ଟିକେ ଭାତ ଖାଇବାକୁ ଅବ। ଆବେଗ୍ୟ ଲାଗେ ନହେଲେ ନାହିଁ ଟମାଟୋ ବାଇଗଣ ଏଗୁୁରା ସବୁ ଯୋଉ। ତେଲରେ ଟିକେ ଭାଜିକି ଚକଟିକି ଯୋଉ ପିଆଜ ରସୁଣ ଦେଇ ଖାଆନ୍ତିନି। ମତେ ସେମିତି କରିଦେଲେ ମୁଁ ପୁରା ଆରାମସେ ଖାଇଦେବି ମୁଁ ତ ଏଇ ଟିକେ ମୋଟା ପାଇଁ। ଯେ ମୁଁ ଭାତ ଖାଇବା ଛାଡି ଦେଇଥିଲି ଏବେ ଆମ ସାନ ଭଉଣୀ ପାଖେ ସେ କହିଲା କହିଲା ନାଇଁ ତୁ ଟୋଟାଲ ଭାତ। ପୁରା ଟୋଟାଲ ଛାଡେ ନା ଦିନରେ ମୁଠାଏ ନାକୁରୁ ନହେଲେ ଭାତ ଖା। ଟୋଟାଲ ଛାଡିଲେ ମୋ ବଡି ଟା ବି ୱିକ୍ ହେଇଯିବନା। ମୁଁ ପା ମଝିରେ ପୁରା ଛାଡି ଦେଇଥିଲି। ନାଇଁ ମୋର କିଛି ହଉନଥିଲା। ହଁ ମୋର କିଛି ହଉନଥିଲା ମୁଁ ଖାଲି କ ଖାଏ କହିଲ। ଅ ମାନେ ଖରାବେଳେ ଖାଲି ସାଲାଟ ଆଉଁ ଏ ଖାଲି ସାଲାଟ ଖାଇବି ଆଉ।
ଉଁ ନାଇଁ ହେଲେ ଏଇ ଗୁଡା ହଠାତ କୌଣସି ଜିନିଷ ଛାଡିଦେଲା ମାନେ ଦେହ ଖରାପ ହେଇଯିବ ନା। ହାଲୋ।
ହଁ।
ଆଉ କ ତମର ନା ହେଇନି।
ନାଇଁ ଆମର ଭାତ ବସିଚି ଆଉ ହବ ଆଉ।
ହୁଁ ଆଉ ସକାଳେ କଁ ଖାଇଥିଲ?
ସକାଳେ ରୁଟି, ଡାଲମା।
ଉଁ ହୁଁ।
ଆଉଁ। ସେଇ ଏମିତି ଆଉ ମୁଁ ସେଇ ମାନେ କଁ କହିଲ ରାତିରେ। ମାନେ ଦିନରେ ସକାଳୁ ଏତେ କିଛି ମୁଁ ଖାଏନି ସେଇ ଚା, ବିସ୍କୁଟ ଟିକେ ଖାଇଦେବି। ଖରା ବେଳୁକୁ।
ହୁଁ।
ଉଁ ସାଲାଡ ଫାଲାଡ ଟିକେ ଖାଇଦିଏ ଆଉ ରାତିରେ ଖାଲି ଗୋଟେ ଆପେଲ ଖାଉଥିଲି।
ନାଇଁ ନାଇଁ ଏକାଥରେ ଏତେ। ଖାଇବା ଟା ଛାଡିଦେବେ ଦେହ ଖରାପ ହବ୍ ଗ୍ୟାସ ବି ହବ ଏଇଟା କିଏ ଏତେ।
ହଁ ବା। ମୁଁ ସେଇଥିପାଇଁ ତ ଆଉ ବି ଆମ ସାନ ପାଟି କଲା କହିଲା ନାଁ ନାଁ ତୁ ଏ ତେ ହ ମାନେ ଛାଡ଼େ ନା। ତୁ ପଛେ ରାତିରେ ପଛେ କିଛି ରୁଟି ଫୁଟି ନ ଖା ଖାଲି ଗୋଟେ ପଛେ ଯୋଉ ଫଳ ସେଉ ଫଳ ଖାଇକି ଶୋ କିନ୍ତୁ। ମାନେ ଖରା ବେଳେ ମୁଠାଏ ନାକୁରୁ ଭାତ ଆଉ ଯାହା ତରକାରୀ, ଶାଗ ଯାହା ହଉଚି ତୁ ଖା ଟୋ ଟାଲ ପୁରା ଦେହକୁ ଭିଟା ମାନେ ଏଗୁଡା ସବୁ କମେଇ ଦେଲେ କେମିତି ହବ ତୁ ତ ନିଜେ ୱି କି ହେଇଯିବୁ ଝଡିଆ ଚକର୍ ରେ।
ନାଁ ନାଁ ରାତିରେ ମାନେ ସନ୍ଧ୍ୟାବେଳେ ଯାହା ଖାଇଦବ ଆଉ ରାତିରେ କିଛି ଖାଇବନି।
ସନ୍ଧ୍ୟା ବେଳେ କଁ ଖାଇ ହବ ତମେ। ନାଇଁ ସ ନା ମୁଁ ତ ମର୍ଣ୍ଣିଙ୍ଗ ୱାକ୍ କରେ ସକାଳୁ। ଆଜ୍ଞା ସନ୍ଧ୍ୟା ବେଳୁ କଁ ଖାଇ ହବ ସନ୍ଧ୍ୟା ବେଳୁ ତ ଚା ପିଉ ପିଉ ସାତଟା ବାଜି ଯାଉଚି। ତମେ ସନ୍ଧ୍ୟା ଦବ ପ୍ରାର୍ଥନା କରିବ ଅମ ଆସିକି ଚା କରିବ ଚା ବି କୁଟ୍ ଖାଇଲା ବେଳୁ ତ ସାତଟା ବାଜିଯାଉଚି ଆ ଚା ସାଙ୍ଗେ ସାଙ୍ଗେ ପିଇକି ତମେ କଣ ଟା ଖାଇବ ମତେ କହିଲ?
ଚା ଲଭର୍ ମାନଙ୍କର ବା ଏଇ ଅସୁବିଧା।
ଆଁ ସେୟା ବା ତମେ ଚା ପିଅନି ବୋଧେ?
ମୁଁ ନା ନା ହୁଁ।
ହଁ ସେଇଥିପାଇଁ କହିଦେଲ ଆଉ।
ଉଁ ଚା ପିଇଲା ମାନେ ଚା ହିଁ ସବୁଠୁ ମାନେ। ମେନ୍ କଥା ହେଲା ଚା ପିଇଲା ମାନେ ଭୋକ ମାଦ
ଆଉ କୋଉଠି ମୋ ଭୋକ ମରୁଚି ଝଡି ଯାଆନ୍ତି ହେଲେ ପାଞ୍ଚ୍ କିଲେ ଖଣ୍ଡେ।
ହଁ ହଁ ହଁ ଏମିତି ନ ଖାଇଲେ ତ ବେଶୀ ଦେହ ଖରାପ ହବ। ଝଡିବନି ଓଲ୍ଟା ଗ୍ୟାସ୍ ରେ ତଳି ପଟୁରୁ ବୁଲିବ।
ଆଉ ସେୟା ବା ମୁଁ ସେୟା ମୁଁ କଇଲି ଚା ସମସ୍ତେ କୋଉଚନ୍ତି ଚା ପିଲେ ଭୋକ ମର୍ଯାଏ ଭୋକ ମର୍ଯାଏ ମତେ ତ ଠିକ୍ ଠାକ୍ ଭୋକ ହୋଉଚି ମୁଁ ତ କାଇଁ ଝଡୁନେଇଁ?
ନାଇଁ ତମେ ଖାଅ ଟିକେ ଖାଅ ତା ସାଙ୍ଗେ ଟିକେ ୱାର୍କ ଆଉଟ୍ କର ଏମିତି ଠିକ୍ ହେଇଯିବ।
ଉଁ ହଁ ହଁ।
ହଉ ହୋଉ ହୋଉ ତମେ କଣ୍ କର ଆଉ ମୁଁ ରଖୁଚି ଆଁ?
ହଁ ହଁ ଯାଅ।
ହୁଁ।